ହାଲୋ।
ହ୍ୟାଲୋ।
ହଁ, କୁହ କଣ କରୁଛ?
ନାଇଁ ଏମିତି ବସିଛି ଆଉ। ତମେ କଣ କରୁଛ?
ହଁ ଏଇଠି ବସିଥିଲି ଆଉ। ଆଉ ଖାଇବା ପିଇବା ସରିଲାଣି?
ହଁ ଖିଆପିଆ ସରିଲାଣି ଆଉ।
ଆଉ କଣ କୋଚିଂ ଯାଇଥିଲ କହୁଥିଲ କେତେବେଳେ ଆସିଲ?
ଯାଇଥିଲି ଆସିଲି ଏବେ ଗୋଟେ ବେଳେ ଆସିଲି।
ଓ ପୁଣି କେତେବେଳେ ଯିବା ନା ଆଉ ନାଇଁ।
ନାଇଁ ମୋର ଥିଲା ଆଜି ତିନିଟାରେ ଥରେ। କିନ୍ତୁ ଆଜି ନଥିଲେ ଦିଟା ପିଲା ତୁ ପଳେଇ ଆସିଲି ବେଳାବେଳି ଆଉ ଚାରଟାବେଳେ ପୁଣି ଅଛି ଆଉ।
ହଁ, କୋଉ କୋଉ କ୍ଲାସ ପିଲାଙ୍କୁ କରୁଛନ୍ତି?
ହଁ ଏଇ ଷ୍ଟାଣ୍ଡାଡ଼ ଫାଇଫ ଆସିଛି ଜଣେ ଜାବିୟର ପିଲା। ଆଉ ବାକି ଶିଶୁ ମନ୍ଦିରର ଚତୁର୍ଥ ଯାଏ।
ହଁ ଇଂଲିଶ ମିଡିୟମ ପିଲାଙ୍କୁ ବି ପଢଉଛନ୍ତି?
ହଁ।
ଭଲ ନଲେଜ ବଢିବ ପିଲାଙ୍କୁ ପଢେଇଲେ।
ହଁ ନଲେଜ ବଢିବା କଥା ଆଉ ନହଲେ କଣ?
ହଁ ନାଇଁ ଭଲ ପାଠ ଶିଖିବାଟା ଶିଖିବାଟା ରହିବ କଣ୍ଟିନ୍ୟୁସ୍ ମାନେ ଚାଲିବ ଯୋଉମାନେ ଘରେ ରହି ଯାଉଛନ୍ତି। ସେମାନେ କଣ ମାନେ ଯାହା ପଢ଼ୁଛନ୍ତି ତାଙ୍କ ପାଠ ହିଁ କିନ୍ତୁ ପିଲାମାନଙ୍କୁ ପଢ଼େଇଲେ ଟିକେ ଏକ୍ସଟ୍ରା ନଲେଜ ବଢ଼ିବ। ପୂର୍ବ ପାଠ ବି ରିକଲ ହେଇଯିବ ଉଁହୁଁ।
ପିଲାମାନଙ୍କୁ ପାଠ ପଢେଇଲେ ବହୁତ ଜିନିଷ ଆମକୁ ଶିଖିବାକୁ ବି ପଡୁଛି ଏବେ। ମାନେ ଛୁଆଙ୍କ ବହି ଆମେ ଆମ ଟାଇମରେ କଣ ହେ କିଏ ପଢୁଛି ଇଏ କରୁଛି କହିକିନା ଅଣଇଏ କରିଦଉଥିଲେ ଏବେ କଣ ହଉଛି ନା ସେ ପାଠଟାକୁ ଆଉ ଥରେ ଦେଖିଲା ବେଳକୁ ସବୁ ମନେ ରହିଯାଉଛି। ଆଉ ଥରେ ଥରେ କହ ମାନେ ଜାଣିବାକୁ ବି ଇଚ୍ଛା ହଉଛି। ସେ ଜିନିଷ ଟା କଣ କେମିତି
ମନରେ ଆଗ୍ରହ ଟା ବଢିବ ନା ତ ଯେତେବେଳେ ସେଇଥିରେ ଆମେ ରହିଯିବା ଗୋଟେ କଣ୍ଟିନିୟସିଲି ପଢେଇ ଚାଲିବା ତ ଆମର ସବୁ ଜିନିଷ ବି ସିଲାବସ ଚେଞ୍ଜ ହଉଛି ଆମ ବେଳେ ଯାହା ଥିଲା ଏବେ ଟପିକ ବି ଚେଞ୍ଜ ହେଇଯାଉଛି। ତ ସବୁ ନୂଆ ନୂଆ ଜିନିଷ ବି ଶିଖିବାକୁ ମିଳିବ। ତ ସେଇ ହିସାବରେ ଭଲ। ସବୁଠୁ ପଢାଟା ଟ୍ୟୁସନ କରିବାଟା ହିଁ ସବୁଠୁ ବେଷ୍ଟ। ଆଉ କଣ ପଢାପଢି ପ୍ରିପାରେସନ ହଉଛ?
ପ୍ରିପାରେସନ ତ କିଛି ନାହିଁ ଅଛି ଆଗକୁ ଏମବିଏ କରିବାର। ଏବେ ତ ଆଉ କିଛି କରିନି ଘରେ ଅଛି ଆଉ ଦି ବର୍ଷ
ଓହୋ କମ୍ପିରେଟିଭି ପାଇଁ ପ୍ରିପେୟାର ନାହିଁ।
ପ୍ରିପେୟାର ନାହିଁ ଦେଖିବା ଆଗକୁୁ କଣ ହଉଛି?
ଓ ଦୁଇ ହଜାର ତେଇଶି ରେ ତେଇଶି ନା ପାସ ଆଉଟ?
ହଁ ପ୍ଲସ୍ ଥ୍ରୀ।
ହଁ ଦୁଇ ହଜାର ତେଇଶି?
ହଁ।
ହଁ ହଁ। ହଁ ସେଇ ଘରେ ବସିବା କଥା ଆଉ। ପ୍ଲସ ଥ୍ରୀ ସରିଲା ପରେ ପାଠ ଷ୍ଟାର୍ଟ ହୁଏ। ଭବିଷ୍ୟତର ମୂଳଦୁଆ।
ପ୍ଲସ ଥ୍ରୀ ପରେ ଯାହା କରିବ ତେଣିକି ତମ ଭବିଷ୍ୟତଟା ସେମିତି ରହିବ।
ଏଇଟା ତ ସତ କଥା କାହିଁକି ନା ଗୋଟେ ୱଏ ରେ ଚାଲିଥାଏ। ପୁରା ମାନେ ଫାଷ୍ଟ ଷ୍ଟାର୍ଟିଂ ରୁ ପ୍ରଥମ ରୁ ଦଶମ। ଦଶମ ପରେ ବି ପ୍ଲସ୍ ଟୁ, ପ୍ଲସ୍ ଟୁ ପରେ ପ୍ଲସ୍ ଥ୍ରୀ। ଏଇଟା ୱଏ ଥାଏ। ମାନେ ଆଉ କିଛି ଚିନ୍ତାକରିବାକୁ ପଡେନି। ପ୍ଲସ୍ ଟୁ ପରେ ଆମେ ଜାଣିଛନ୍ତି ପ୍ଲସ - ଥ୍ରୀ କରିବା କିନ୍ତୁ, ପ୍ଲସ ଥ୍ରୀ ପରେ କଣ କରିବା ଡିସାଇଡ କରିବାକୁ ପଡିବ।
ସେଇଟା ତ ମାନେ ନିଜର। ତମର କେମିତି ପାଠ ପଢା କେମିତି ଶୈଳୀ ଅଛି? ତମେ କୋଉ ଦିଗରେ ମାନେ ଯିବାକୁ ଚାହୁଁଛ, ତା ସାଙ୍ଗରେ ଘରର ସେତିକି ମାନେ ମୂଳ ଦୁଆ ଟା ସେତିକି ଷ୍ଟ୍ରଙ୍ଗ ବି ଥିବା ଦରକାର। ଆଉ ସମସ୍ତେ ଚାହିଁଲେ କଣ ପଢେଇ ଦେବେ?
ହଁ ସେଇଟା ହଉଛି କ ଥା ମାନେ ପ୍ଲସ୍ ଥ୍ରୀ ଯାଏ କିଛି ନାହିଁ ସେ ମାନେ ନର୍ମାଲ ଚାଲିବ କାହିଁକି ସମସ୍ତେ ସେଇଟା କିନ୍ତୁ ପ୍ଲସ୍ ଥ୍ରୀ ପରେ ତମକୁ ଚୁଜ କରିବାକୁ ପଡିବ କୋଉ କୋଉ ଦିଗରେ ଗଲେ ମାନେ ଆମେ ଠିକ। ପାଠ ଟା ପଢିବା କି ଆମକୁ କିଛି ଆଗକୁ ଇଣ୍ଡିପେଣ୍ଡେଣ୍ଟ ହେଇପାରିବା।
ଠିକ୍
ଆ ସେଇ ହିସାବରେ ଆଉ ଟିକେ କଷ୍ଟ ହୁଏ ସେଇଟା ଚୁଜ କରିବା ପାଇଁ। ଆଉ ଯୋଉମାନେ ଟିଚର୍ ସିପ୍ କି ତ ଚୁଜ କରୁଛନ୍ତି, ସେମାନଙ୍କ ଜୀବନ ଛାଡ।
ଛାଡ। ପାଗଳ, ପାଗଳ ଆମେ ପାଗଳ ହେଇଗଲୁଣି।
ନା ପୋଷ୍ଟିଂ ବାହାରୁଛି ନା ମାନେ କିଛି ନା ଏପଟ ହଉଛି ନା ସେ ପଟ ହଉଛି ତ ଯୋଉମାନେ ଟିଚିଂ ପାଇଁ ପ୍ରିପେୟାର ବି ହଉଛନ୍ତି। ସେମାନେ ଫଷ୍ଟସନରେ ରହିଗଲେଣି ମାନେ ଚିନ୍ତାରେ ରହିଗଲେଣି କଣ କରିବେ? ଏଇ ଜିନିଷ ତ ମାନେ ପୋଷ୍ଟିଂ ବାହାର କରୁନି। ସବୁବେଳେ କହୁଛି କରିବ କରିବ ତ ଗଭରମେଣ୍ଟ। ବି ଗଭର୍ଣମେଣ୍ଟ ର କଣ ଯାଉଛି? ଯୋଉମାନେ ରହୁଛନ୍ତି ପ୍ରିପେୟାର ହଉଛନ୍ତି କି ଯୋଉ ମାନଙ୍କର ଆଗକୁ ଭବିଷ୍ୟତ ଟା ହିଁ ଅନ୍ଧାର ହେଇଯାଉଛି। ବୟସ ବସୁଛି କି ବୟସ ପଳଉଛି ନା?
ସେ ଆଗକୁ ବି ଏବେ ବନ୍ଦ କରିଦେଇଛି ନା। ଆନ୍ଧ୍ରା ବିଇଡ ଟା ବନ୍ଦ କରିଦବ ଆର ବର୍ଷ ଠାରୁ।
ହଁ ଆର ବର୍ଷ ବନ୍ଦ କରିଦବ, ଆର ବର୍ଷ ବନ୍ଦ କରିଦବ, କିନ୍ତୁ ଯୋଉମାନେ କରିଛନ୍ତି ସେମାନଙ୍କୁ ଆ ଦବ କାଇଁ ନା ସିଏ ଉତ୍କଳ ୟୁନିଭରସିଟି ଆପ୍ରୁଭ ଦେଇଛି ନା ଆନ୍ଧ୍ରର ବିଡି କି।
ହଁ ଏବେ ଯିଏ ଯୋଉମାନେ କରୁଛନ୍ତି। ସେମାନେ କରିସାରିବେ କିନ୍ତୁ ଆଉ ଆର ବର୍ଷ ଠାରୁ ଆଉ କେହି ମାନେ ଆଡମିସନ ଆଉ କରି ବିି ପାରିବେନି। ଆନ୍ଧ୍ରା ବିଇଡି ଟା କେହି ବି କରିପାରିବେନି ଯେତ ଯଦି କରିବେ ସେଇ ଗମେଣ୍ଟ ବିଇଡି ଟାକୁ ହିଁ କରିବେ ଆଉ ଗମେଣ୍ଟ ଆନ୍ଧ୍ର ବିଡି କଲେ କେହି କିଏ କରିପାରିବେନି ମାନେ ଶହେରୁ ଦଶ ଜଣ ପାଇବା ବି ବହୁତ କଷ୍ଟ।
ଆଉ ଗୋଟେ କଥା ଓଡିଶାରେ ସିଟ୍ ନାହିଁ ପିଲା ଏକୋଇସି ନା ତେଇଶି ଶହ ସିଟ୍ ଥିଲା, ପିଲା ପକେଇଛନ୍ତି କେତେ ଲକ୍ଷ। ତ ସେଇ ହିସାବରେ ସିଟ୍ ନାହିଁ ପିଲାଙ୍କ ଆଗ୍ରହ ବି କମି ଯାଉଛି। ଚାରି ଲକ୍ଷ ପିଲା ଭିତରେ ତେଇଶ ଟା ସିଟରେ ତେଇଶହ ସିଟରେ ଆମେ ଆସ ସେଇଟା ବୋଲି କୋଉଟା ଆମର ଗ୍ୟାରେଣ୍ଟି ତ କୋସ୍ଚିନ ବି ହାର୍ଡ ଆସୁଛି। ତ ସେଇ ହିସାବରେ ଯଦି ଗମେଣ୍ଟ ସେ ସୁବିଧା ଏଠି କରନ୍ତା ଆନ୍ଧ୍ର ଗମେଣ୍ଟ ଭଳିଆ। ଏଠି ତ ପିଲା ଆଉ ଯାଆନ୍ତିନି ଅଲଗା ଷ୍ଟେଟ୍ କୁ ପଇସା ଖର୍ଚ୍ଚ କରି ଯିବାର ମତଲବ କଣ ଅଛି। ଆମର ଏଠି ସିଟ୍ ହି ନାଇଁ କଲେଜ ତ ନାଇଁ ନା ବିଡ ର କଣ ବହୁତ କଲେଜ ଅଛି କି?
କଲେଜ ନାହିଁ ହଁ କଲେଜ ତ ନାହିଁ।
କଥା ହଉଛି ସେଠି ପିଲା କାହିଁ ଆନ୍ଧ୍ର ବିଇଡି କରିବା ପାଇଁ ଯାଆନ୍ତେ ଆନ୍ଧ୍ର ଯାଅ ତମେ। ଯିବ ଟିକେଟ ହେଲା ଚାରି ହଜାର, ପାଞ୍ଚ ହଜାର ପଳଉଛି ତାପରେ ସେଠି ସେମାନେ ସେମାନେେ ଯାହା ନିଅନ୍ତୁ ତମର ଯଉ କଣ ଯୋଉମାନେ ଯାହା ଥ୍ରୁ ରେ ତମେ କରୁଛ ସେମାନେ ଲକ୍ଷେ ପରେ କ୍ରସ କରିଯାଉଛି ନଉଛନ୍ତି କୋର୍ସ। ତାପରେ ତମ ଖର୍ଚ୍ଚ ଅଛି। ତ ସେଇ ହିସାବ ରେ ଅତି କମ ରେ ଦେଢ ଲକ୍ଷ ପରେ ପଳଉଛି କଲେ ତମେ କଣ ଆନ୍ଧ୍ର ବିଇଡି।
ଆନ୍ଧ୍ର ବିଇଡି ହଁ, ଆନ୍ଧ୍ର ବିଇଡିରେ ଟୋଟ ଟାଲି ତିନି ଲକ୍ଷରୁ ସାଢେ ତିନି ଲକ୍ଷ ଭିତରେ ଯିବ। କିନ୍ତୁ ଚାକରି ମାନେ ଟୋଟାଲି ଆନୁଆଲ କଥା କହୁଛି ମୁଁ ଟୋଟାଲ ଖର୍ଚ୍ଚଟା ହବ ତିନି ଲକ୍ଷରୁ ସାଢେ ତିନ ଲକ୍ଷ ଭିତରେ
ସେ କିଏ ଗୋଟେ ମାନେ ତମେ କାହାଠୁ ବୁଝିଛ ସେ ବହୁତ୍ ବଡ ଫ୍ରଡ ହେଲା। ଦେଢ ଲକ୍ଷରେ ସବୁ ହଉଛି ଦେଢ ଲକ୍ଷରେ ହଉଛି।
ସେଇଟା ବର୍ଷକୁ କହୁଥିବେ।
ବର୍ଷକୁ ନାଇଁ ସମୁଦାୟ ଟୋଟାଲ ଫାଷ୍ଟ ସେମିଷ୍ଟାର ରୁ ଫୋର୍ଥ ସେମିଷ୍ଟାର ଯାଏ। ଆଉ ଟ୍ରେନ ଟିକେଟ ଠାରୁ ଆମ ଖାଇବା ସେଠି ଯୋଉ ରହିବା ଆମର ଯୋଉ ମେସ ଚାର୍ଜଟା ଆଉ ମ ଯୋଉ ତମର ସେଠି ଯାହାବି ହାତ ହାତ ଖର୍ଚ୍ଚକୁ ଛାଡ କେବଳ ମେସ୍ ଚାର୍ଜ ଆଉ ଟ୍ରେନ୍ ଟିକେଟ ଆଉ କୋର୍ସ ଫି ସବୁ ମିଶେଇକି ଦି ବର୍ଷରେ ଆମର ଲକ୍ଷେ ପଞ୍ଚାବନ ହଜାର ଟଙ୍କା ଯାଉଛି। ତ ତମେ କାହାଠୁ ବୁଝିଛ ଅଧିକ ନା ନା ଦେଖ ସମସ୍ତେ ସମାନ ନୁହନ୍ତି ତ ଯ କୋଉ ଏଜେଣ୍ଟ ଥ୍ରୋରେ କଣ ତମେ ବୁଝୁଥିବ? କିନ୍ତୁ ମୁଁ ନିଜେ ବୁଝିଛି ଆଉ ମୋର ସେଇଟା ଆଉ ସରିଗଲାଣି ବି। ତ ଦେଢ ଲକ୍ଷେ ପଞ୍ଚାବନ ହଜାର ଟଙ୍କା ଯାଇଛି।
ଓହୋ।
ଏମିତି ନାଇଁ। କିଏ କଣ କହୁଚନ୍ତି ସେଇଟା ମ୍ୟାଟର କରେନି ସେ କିଏ କଣ ନଉଥିବେ ସେଇଟା ତ ମୁଁ କହିପାରିବିନି। କିନ୍ତୁ ଏତେ ଯାଉନି। ଏଥ ବି ପିଲା ଆମର କରୁଛନ୍ତି ଦିଇ ଲକ୍ଷରେ କରୁଚନ୍ତି ଏତେ ନହିଁ ଦିଇ ଲକ୍ଷ କି ଲକ୍ଷ ସତୁରି ଅଶୀ ଏମିତି ଯାଉଚି। ଯିଏ ଯୋଉ ଏଜେଣ୍ଟେ ପାଖ କହୁଛନ୍ତି ହଁ ରାଉଣ୍ଡ ମାନେ ଧରିବା ଦିଇ ଲକ୍ଷ କିନ୍ତୁ ଲକ୍ଷ ପଞ୍ଚାବନ ଭିତରେ ଏବେ ଯେହେତୁ କୋସ ସିଏ କଣ ପଢେଇ ଦେଇଛି ଲକ୍ଷେ କୋଡିଏ କରିଦେଇଚି ତ ଦିଇ ଲକ୍ଷ ଯିବ। ତ ଆମ ବେଳେ ଏତେ କୋର୍ସ ବି ନଥିଲା ଦିଇ ବର୍ଷ ତଳେ ତ ସେଇ ହିସାବରେ କୋର୍ସ ବି ନଥିଲା ମତଲବ ଲକ୍ଷେ କୋଡିଏ ନଥିଲା ଲକ୍ଷେ ଥିଲା। କୋଡିଏ ହଜାର ଟା ଆଡେ ହେଇଛି ଆଉ। ତ ସେଇ ହିସାରେ ହେଇଯାଉଚି କିଛି ନାହିଁ ଏମିତି ଇଯେଣ୍ଟେ ମାନେ କହିକି ପିଲାଙ୍କୁ ଡରି ଦୋଉଚନ୍ତି ତ ଆମର ସବୁ ଫାଇନାନ୍ସିଆଲି ପ୍ରବ୍ଲେ ଯେହେତୁ ଆମେ ଟିକେ ଡରି ଯାଉଚନ୍ତି କରିବା ପାଇଁ।
ସେ ମ ମୁଁ ତ ସେ ସେଥିପାଇଁ ମାନେ ମତେ ବିଡି ଇଏ ରେ ଲାଇନରେ ଯିବାକୁ ବି ଭଲ ଲାଗିଲାନି। ଏତେ ଟଙ୍କା ଖର୍ଚ୍ଚ କରିବି ପାଠ ପଢିବି ଚାକିରି ନାହିଁ ଚାକିରି ଯାଇ କେତେବେଳେ କରିବି ଆଉ ଚାକିରି ତ ହେଲା ବେଳକୁ ମୁଁ ବାହା ଆସା ହେଇକିନା ଯାଇଥିବି।
କଥା ତ ସେଇୟଆ ପୁଅ ପିଲାଙ୍କ କଥା ଦୋସହରା ପୁଅ ଝିଅ ପିଲାମାନୋନେ କେତେ ଦିନ ୱେଟ କରିବେ।
କେତୁ ଇଶି ହାଲି ମାନେ ଯାଇ ଯାଇ ନିହାତି ସେଇ ଏକତିରିଶି ବତିଶି ଆଉ ଉପରକୁ ତ ଯାଇପାରିବେନି ନା।
ଆଉ ଉପରକୁ ଯାଇ ହିଁ ହବନି।
ଏକତିରିଶି ବତିଶି ମାନେ ବୋହୁ କଷ୍ଟ
ଦେଖନ୍ତୁ ତାମାନେ ଦୁଇ ହଜାର ତେଇଶି ପାସ ସେଇଠୁ ନଗଦ ବି ମାନେ ରିସେଣ୍ଡେ ବି ଡି କରିଦେଇଚନ୍ତି କମ୍ପ୍ଲିଡ୍ ତାଙ୍କର ସରିଗଲା। ତ ଏବେ ଯଦି ପୋଷ୍ଟଙ୍ଗି ଟା ବାହାର କରନ୍ତା ପିଲା ଆରାମସେ ପାଆନ୍ତେ ଯିଏ କଷ୍ଟ କରିବ ସେ ପାଇବା ନା କି ପୋଷ୍ଟଙ୍ଗୀ ବାହାରିବ ଆମେ ପାଇଯିବା ସେଇଟା ନୁହେଁ ତ କିନ୍ତୁ ପୋଷ୍ଟୀଙ୍ଗ ସିନା ବାହାର କଲେ ବାହର ହିଁ କରୁନି ତମେ କେତେ ପଢିବ ପଢି ପଢିବି ଇରିଟେଟ ଲାଗୁଛି। କଣ ପଢିବ ବାହାରିଲେ ଗୋଟେ ଆଗ୍ରହ ହୁଅ ତାହା ନାଇଁ ପୋଷ୍ଟିଂ ଆଗକୁ ଅଛି ତ ମୁଁ ପଢେଇିବି। ତ କେତେ ତମେ ସେଇ ଜିନିଷ ରିକଲ କରି କରି କରି କରି କରି କରି ଯଦି ରିକଲ ହେଲା ପରେ ଯଦି ଆସନ୍ତା ଏଜାମ ଟା ଖୁସି ଲାଗନ୍ତା। କିନ୍ତୁ ଏକ୍ଜାମ ନାହିଁ ପାଠ ବି ପଢିବାର ଆଗ୍ରହ ତୁଟି ଯାଉଚି। କଣ କରାଯିବ ତମେ ଭଲ। ତମେ ଭଲ ଏମ୍ ବି ଏ ଲାଇନ୍ ଚୁଜ୍ କରିଚ ମୁଁ ଏବେ ଭାବୁଛି ମୁଁ କଣ ପାଇଁ ସେ ଲାଇନ ରେ ପଶିଲିିନି। ସବୁଠୁ ବେଷ୍ଟ ସେ ସବୁ ଲାଇନ୍।
ସିଏ ଲାଗେ ମତେ ଲାଗୁଚି ମାନେ ବି ମାନେ ବିଡି ଠାରୁ ଏମବି ଏ ଟା ମାନେ ବୋହୁତ ଭଲ ତ ଏମ ବି ଏ କରିବ ଦିଇ ବର୍ଷରେ ତମେ ଆରାମ ସେ ଜଭହରୀକା ପାଇଯିବ।
ହଁ ଭଲ ବା ସବୁଠୁ ବେଷ୍ଟ ମାନେ ମୁଁ ଏବେ ଭା ମାନେ ଯାହାବି ଗଭର୍ଣ୍ଣମେଣ୍ଟ ସର୍ଭିସ ହୋଉ ଏବେ ଆଜିକା ଡେଟରେ ଗଭର୍ଣ୍ମେଣ୍ଟ ସର୍ଭିସ୍ କୁ ଆାଉ ଆଶା ରଖିବନି। ଗଭର୍ଣ୍ଣମେଣ୍ଟ ସର୍ଭିସ ଠାରୁ ପ୍ରାଇଭେଟରେ ଅଧିକ ପଇସା ପ୍ଲସ ଜଲ୍ଦି ବି ଜବ ମିଳିବ।
ଜବ୍ ମିଳିବ ଜଲ୍ଦି ଜବ୍ ମିଳିବ। ଏବେ ଖାଲି କୋହୁଚନ୍ତି ଗମେଣ୍ଟ ଗଣମେଣ୍ଟ ଖାଲି ଗୋଟେ ନାଁ। କେବଳ ଗୋଟେ ନା କଣ ନା ଗମେଣ୍ଟ ଜବ ଜବ ପାଇଛି। କିନ୍ତୁ ତାର ମାନେ ତାର କିଛି ବି କେହି ବୁଝୁନାଁନ୍ତି।
କେହି ବୁଝୁନାହାନ୍ତି ଏଲଟିଏ ରେ ଏଗଜାମ ହେଲା। ପିଲା ଯାଇ ଅନସନ କଲା ପରେ ରେଜଲ୍ଟ ବାହାରଲା ଆମେ ପାଠ ପଢିବୁ ରାତି ଅନିଦ୍ରା ହେଇ ପୁଣି ରାତି ଅନିଦ୍ରା ହେଇକି ଯାଇ ଅନଶନ କରିବୁ। ମାନେ ରେଜଲଟ ବାହାରିବା ପାଇଁ।
ଆଉ ଏମିତି ଅବ୍ୟବସ୍ଥା କଥା ତ ସେ ଏମିତି ଅବ୍ୟବସ୍ଥା।
ଓଡିଶାରେ ଏମିତି ବ୍ୟବସ୍ଥା ସେ ସବୁ କରିଚାଲିଛି। ମାନେ ପିଲା ଆଗକୁ ଆମ ପରେ ଯୋଉ ପିଲାମାନେ ସବୁ ବାହାରୁଛନ୍ତି ପାଠ ପଢିବେ କି ଗୋଟେ କୋଉ ଲାଇନରେ ଯିବେ ସେମାନେ ବି ଇରିଟେଟ ହେଇଯାଉଛନ୍ତି କଣ ପାଠ ପଢି ଆମେ କଣ କରିବୁ। ଆଜିକାଲି ଛୁଆ ବି କହୁଛନ୍ତି।
ହଁ ପିଲା କହୁଛନ୍ତି ଆମେ କଁ କରିବୁ କଣ କାହିଁକି ନା ଦେଖ ଯଉନା ତାଙ୍କର ଗୋଟେ ଏମ ରହିଯାଇଛି କି ଟିଚରସିପ ସେମାନେ ଆଉ ବାହାରି ପାରୁନାହାନ୍ତି ସେଥିରୁ। ତ ରହିଯାଇଛି କିନ୍ତୁ ସବୁଠୁ ବେଷ୍ଟ ଆ ମୋ ସହି ଆମ ସହିତ ଗୋଟେ ପିଲା ପଢୁଥିଲା ସେଇ ଏମ ବି ଏ କରିକିରି ଏବେ ମାନେ ସେ ମାସକୁ ଇନକମ କଲାଣି ଅଶୀ ହଜାର ଟଙ୍କା ତ ଆମେ ବସିଚୁ ଘରେ। ତ ଲ ଲାଭ କାହାର? ଆମେ ମାନେ ଘରେ ବସି ବସି ବସି ବସି ଅନ୍ନ ଧ୍ବଂସ କରିବା କଥା।
ଆଉ ନହେଲେ କିଛି ନାହିଁ।
ତମେ ହେଲେ ଟିଉସନ କରୁଚ ଯାହାବି ହଉ ତମ ଟାଇମ ଆଡଜଷ୍ଟ ହେଇଯାଉଛି ଆମେ ଘରେ ବସି ବସି ବସି ସେମାନେ ବିରକ୍ତି ତିଆ ଲାଗିଲାଣି।
ଏତେ କମର ଯା କମ ହଉ ପଛେ। କିନ୍ତୁ ମୋର ପାଠ ସରିଲା ଅଗଷ୍ଟ ମାସରେ ମୁଁ ଅକ୍ଟୋବର ମାସରେ ସ୍କୁଲ ରେ ରହିିକି
ଭଲ ସେ ସବୁଠୁ ଭଲ।
ମାନେ ମୁଁ ଘରେ ବସିବାର ନାହିଁ ତା ଭିତରେ ବି ମୁଁ ପାଠ ସରି ନ ଥିଲା ମୁଁ ଟୀୟୁସନ ଚଲେଇଥିଲି।
ନା ସେ ସବୁ ଭଲ ସେ ମାନେ ଭଲ ଅଭ୍ୟାସ ବି ଆମେ କଣ କରିବୁ ମାନେ ଆମ ହଉ ଆମେ ମୁଁ ଭାବିବାର ଗୋଟେ କାରଣ କି ହଁ ଦେଖ ପୋଷ୍ଟିଙ୍ଗ ତ କହୁଛି ବାହାରିବ ତ ଘରେ ରହି ବି କଷ୍ଟ କରିଥିଲି ଦିଇ ବର୍ଷ ହେଇଯିବ କିନ୍ତୁ ଏମିତି ହେଲା ଯେ ପୋଷ୍ଟି ବାହାରୁ ହିଁ ନାହିଁ।
ନାଇଁ କହି ଦଉଛନ୍ତି ହେଲେ ବି ଆଗକୁ ବାହାରିବ ନ ବାହାରିବ। ପଜିଟିଭ୍ ଅଛି ମାନେ ନେଗେଟିଭ ବି ତ ଥିବ ନା ନାଇଁ।
ନାଇଁ ନାଇଁ ବାହାରିବ ନାଇଁ ଜଣା ଜଣା ହେଇଗଲାଣି ଏ ଗମେଣ୍ଟରେ ପୋଷ୍ଟୀଙ୍ଗ ବାହାରିବନି ବିଶେଷ କରି ଟିଚରସିପ୍ ପୋଷ୍ଟିଂ ବାହାରିବ ହିଁ ନାହିଁ।
ନାହିଁ ଆଉ ନାହିଁ ତ ପୋଷ୍ଟ ହିଁ ନାହିଁ।
କଥା ସଇଲା ଯଦି ପ ଯୋଉ ପଞ୍ଚାୟତ ର ଯୋଉ ପୋଷ୍ଟିଂ ବାହାରୁଛି କି ଆମର କଣ ବାହାରୁଛି ଯୋଉ ଏଇ ମୁଁ ଆସୁଛି ଏସ ଏସ୍ ବି ର କିଛି ଯୋଉ ଓ ଡବଲ ଏସି ଟ୍ରିପଲ ଏସି ର ଯୋଉ ପୋଷ୍ଟିଂ ଗୁରାକ ସେଇଗୁରାକ ଯଦି ବାହାରୁଛି ତା ପାଇଁ ପ୍ରିପେୟାର ହବ। କି ଆର୍ ଆଇ।